ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ, ମ୍ୟାଡ଼ାମ୍ ନମସ୍କାର।
ନମସ୍କାର, କଣ କରୁଥିଲେ?
ରୋଷେଇ ସାରିକି ବସଚି। ଆପଣ?
ମୁଁ ତ ଖାଇକି ଆସିଲି ଏବେ। ଆ-ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ଆମ ଘରେ ମୋ ହଜ୍ ବେଣ୍ଟ ଅଛନ୍ତି, ଆଉ ହୁଁ ଗୋଟେ ଛୋଟ ଝିଅ ତିନି ବର୍ଷର, ଆଉ ମୋର ଯା, ଦେଢ଼ଶୁର ଯା, ଦେଢଶୁର ଅଛନ୍ତି, ମାନେ ଆମେ ଏବେ ଯୋଉଠି ଅଛୁ, ପିଲାର ପାଠ ପଢ଼ୁଚନ୍ତି ବୋଲି, ଆମେ ପଳେଇ ଆସଚୁ ଗାଁରୁ। ଆଉ ଗାଁରେ ଜଏଣ୍ଟ୍ ଫ୍ୟାମିଲି, ସମସ୍ତେ ଦାଦା ଶ୍ୱଶୁର, ଖୁଡ଼ୀ ଶାଶୁ ଶାଶୁ, ଶ୍ୱଶୁର ସମସ୍ତେ ନଣନ୍ଦ, ନଣ ସମସ୍ତେ ଅଛନି ଗାଁରେ। କିନ୍ତୁ, ଆମେ ଚାରି ଜଣ ପଳେଇ ଆସିଚୁ ଦି ଭାଇ-ଇ, ଘରର ଦି‌ ବୋହୂ ଯାକ ଆମେ ବାହାରକୁ ଆସିଚୁ ତାଙ୍କର ବଡ଼ ଯାଆଙ୍କର ଗୋଟେ ପୁଅ ମୁଁ ଯେହେତୁ ସାନ ମୋର ଛୋଟ ଝିଅଟେ ଆଉ। ଆଉ ଆପଣ କଣ ଆଜି ରୋଷେଇ କରିଚନ୍ତି? ମୁଁ ଏବେ ଭୁବନେଶ୍ବରରେ।
ଓହୋ ଟାଉନରେ ରହୁଛନ୍ତି ଆଉ କଣ ଖାଇଥିଲେ କଣ ଖାଇଲେ?
ହଁ। ଏପର୍ଯ୍ୟନ୍ତ ଖାଇବା ହେଇନି ପିଲା ସ୍କୁଲ ଯାଇଚନ୍ତି। ଆସିନାହାନ୍ତି ଆସିଲେ ମିଶିକି ଖାଇବୁ।
ଆଚ୍ଛା ଆସୁ ସକାଳେ କିଛି ଖାଇନାହାନ୍ତି?
ସକାଳେ ଚାହା ବ୍ରେଡ ହିଁ ଖିଆ ହେଇଥିଲା ଆପଣ?
ଆଛା ମୁଁ ତ ଭା-ଭାତ ଖାଇସାରିଲିଣି ଦିନରେ। ଭାତ ଟା ଡାଲମା ଆମ୍ବ ଖଟା ଆଉ ପଣସ ମଞ୍ଜି ଆଳୁଭଜା। ସେତିକି ଆଉ।
ଓ ଆପଣଙ୍କୁ ରୋଷେଇ ଆସେ?
ହଁ ହଁ ଆସେ ସବୁ।
ସବୁଠୁ ବେଷ୍ଟ ଆପଣ କୋଉଟା ରାନ୍ଧନ୍ତି?
ମତେ ସବୁଠୁ ପନିର୍ ପନିର୍ ଆସେ ଭଲ। ମାନେ ମତେ ଭାତ ଡା଼ଲି ଭଜା ହଁ ଭାତ ଡ଼ାଲି ଭଜା ଏମିତି ପିଠାପଣା ପ୍ରାୟ ସବୁ ଆସେ।
ହୁଁ ସବୁଠୁ ଭଲ କୋଉଟାସେମାନେ ଯୋଉଟା ଲୋକ କହନ୍ତି ଯେ ଯିଏ ଖାଇଲେ କହନ୍ତି କି ଆଜିଵ ଆପଣଙ୍କ ହଜବେଣ୍ଡ ବାହାହେଛନ୍ତି ଆପଣ।
ନାଇଁ ନାଇଁ ମୁଁ ବାହା ହେଇନି।
ହଁ ସରି। ଆଉ ଘରେ କୋଉଟା ମା କୋଉଟା କହନ୍ତି ନାଇଁ ଝିଅ ଏଇଟା ଆଜି ଭଲ ବନେଇଛୁ।
ହଁ ସେଇ ପାନୀର ତ ମୁଁ ପନିର ଥିଲେ ମୋ ମା ସିଏ ନିଜେ ନ ବନେଇକି ମୋତେ କହେ ସିଏ ବନେଇଲେ ଭଲ ଲାଗୁଚି ତୁ କର।
ମାନେ କୋଉଟା ମିକ୍ସ ପନିର ନା ଚିଲ୍ଲି ପନିର।
ଚିଲ୍ଲୀ ପନୀର୍।
ଓହୋ ମତେ କହିବେ କି ତା ରେସିପିଟା?
ହଁ ଆଗ ପନିର୍ ପିସ୍ ପିସ୍ କରିକି କାଟି ଦେଇେଇକି ସେଥିରେ ଟିକେ ଲଙ୍କାଗୁଣ୍ଡ ଜିରା ଜିରା ଲଙ୍କାଗୁଣ୍ଡ ଲୁଣ ଟିକେ ଆଉ ମସଲା ପକେଇକି ହଳଦୀ ହଳଦୀ ସେଟାକୁ ଛାଣିଦେବେ। ଛାଣି ଦେଇେଇକି ସେଇଠୁ ରଖିଦେବେ ଆଉ କ୍ୟାପ୍ସିକମ୍ ବି ଆଡ଼୍ କରିପାରିବେ। ତ ତାପରେ ସେଇଟା ରଖିଦେବେ। ଛାଣି ଛାଣି ସାରିକି ରଖିଦେବେ ତାପରେ ଆଉ ଟିକେ କଡ଼େଇରେ ତେଲ ଗରମ କରିକି ସେଥିରେ ଯାହା ମସଲା ପକେଇବା କଥା ପକେଇବେ କି ତେଲ ପକେଇକି ସେଥିରେ ଟିକେ ଯାହା ମସଲା ପକେଇବା କଥା ପକାଇବେ ନହେଲେ ସୋୟା ସସ୍ ଆଉ ନାଇଁ ଆଗ ପିଆଜ ପିଆଜ ଆମେ ଆଚୁଲି ପିଆଜ ରସୁଣ ଖାଉନୁ ତ ଆମେ ପିଆଜ କିଛି କଥରେ ପକଉନୁ ନା କିନ୍ତୁ ଆପଣ ପିଆଜ ପକାଇ ପାରିବେ। ତାପରେ ସେଥିରେ ପିଆଜଟା ଟିକିେ ଭାଜି ହେଇସାରିଲା ପରେ ସେଥିରେ ମସଲା ଯାହା ଆଉ ସୋୟା ସସ୍ ଟମାଟୋ ସସ୍ ଟିକେ ପକେଇକି ତାକୁ ଭଲସେ ଘାଣ୍ଟି ଦେବେ ତାପରେ ଏଇ ପନିର୍ ଆଉ କ୍ୟାପ୍ସିକମ୍ ଯାହା ହେକାଥିବ ସେଇଟାକୁ ପକାଇ ଦେଇକି ଗୋଳାଇଦେବେ ଆଉ
ଆପଣଙ୍କ ଘରେ ଆମିଷ ବି ହଉନଥିବ ତ?
ନାଇଁ ଆମିଷ ନାହିଁ।
ଓହୋ ବାବା କଣ କରନ୍ତି?
ବାବା ଟିଚର୍ ଅଛନ୍ତି।
ଆଉ ଆପଣ କଣ ପଢୁଛ? ପଢୁଛନ୍ତି ନା
ମୁଁ ହଁ ନାଇଁ ମୁଁ ପଢୁଛି ମୁଁ ପିଜି ଏ ଫାଷ୍ଟ ଇୟର୍ ସରିଲା ସେକେଣ୍ଡ ଇୟର୍ ଏଇଟା ହେବ ଆଉ।
ହଁ ଘର।
ଆମ ଘର ଢେଙ୍କାନାଳ କିନ୍ତୁ ବୌଦ୍ଧରେ ଆମେ ରହୁଛୁ ମାନେ ଢେଙ୍କାନାଳ ପାଟ ଗୋବିନ୍ଦପୁର ଆମ ଘର ବାପା ଯୋଉ ଅଛନ୍ତି ବାପାଙ୍କର ଜବ୍ ଏପଟେ ତ ଫ୍ୟାମିଲି ସହିତ ଫ୍ୟାମିଲି ସହିତ ଆସିକି ଆମେ ସମସ୍ତେ ଅଛୁ ଏଇଠି ଆଉ।
ହଁ ଭାଇ ଭଉଣୀ ନା
ନାଇଁ ଭାଇ ଭଉଣୀ ଅଛନ୍ତି ମୋଠୁ ସାନ ମୁଁ ବଡ଼ ତାପରେ ଭାଇ ଅଛି ସେ ତାର ଆଇଟି ଆଇ ସରିଲା ଡିପ୍ଲୋମା କରି ବ ଏବେ ଆଉ ସାନ ସାନ ଭଉଣୀ ଯିଏ ସେ ନବମରେ ପଡ଼ୁଛି
ହଁ।
ହଁ କିନ୍ତୁ ହଁ ସେ ନବମରେ ଏବେ ପଢୁଛି।
ଓ ହ ଭାଇ ବି ଆଇଟିଆଇ କରୁଛନ୍ତି ଆଉ।
ହଁ ଆଇଟି ଆଇ ସରିକି ସେ ଡିପ୍ଲୋମା କରିବ ଏବେ ହଁ।
ହୁଁ।
ଆଉ ଆମେ ଗାଁରେ ଥିଲାବେଳେ ଆମର ମାନେ ଜଏଣ୍ଟ୍ ଫ୍ୟାମିଲି ବଡ଼ ଫ୍ୟାମିଲି ସମସ୍ତେ ଦାଦା ଖୁଡ଼ି ଜେଜେମା ଜେଜେବାପା
କଉଟା ବେଶୀ ଭଲ ଲାଗେ ଜଏଣ୍ଟ ଫ୍ୟାମିଲି ଏମିତି ସିଙ୍ଗିଲି ଟା ରହିବାଟା ଭଲ ଲାଗୁଛି?
ନାହିଁ ଜଏଣ୍ଟ ଫ୍ୟାମିଲିଟା ଭଲ ଲାଗେ ନା ସେଠି ସମସ୍ତେ ଥିବେ। ଅଧିକ ଭାଇ ଭଉଣୀ ସବୁ ମିଶିକି ଗପୁଥିବେ ଖେଳୁଥିବେ ମଜା କରୁଥିବେ ଖାଇବାର ଏକାଠି କରୁଥିବେ।
ରଜରେ ତ ଗାଁକୁ ବି ଯାଇଥିବ ନା?
ନାଇଁ ନାଇଁ ରଜକୁ ଆକଚୁଆଲ୍ଲୀ ମୋର ଏକ୍ଜାମ୍ ଚାଲିଥିଲା ମାନେ ରଜ ଚଉଦରେ ଥିଲା ମୋର ତେରରେ ଗୋଟେ ପରୀକ୍ଷା ଥିଲା। ଷୋହଳରେ ଗୋଟେ ପରୀକ୍ଷା ଥିଲା ଏମିତି ସେମିଷ୍ଟାର ଚାଲିଥିଲା ତ ମୁଁ ରଜକୁ ଗାଁକୁ ଯାଇପାରିଲିନି। ଆଉ ଏଠି ବି ମତେ କିଛି ଲାଗିଲାନି ରଜ ମାନେ ରଜ କଲି ମାନେ କଣ ଖାଲି ନୂଆ ଡ୍ରେସ ଟିକେ ପିନ୍ଧିଦେଲି ଆଉ ପିଠା ପଣା ଘରେ ହେଇଥିଲା ଯାହା ଖାଇଦେଲି ସରିଲା ଆଉ କିଛି
କିନ୍ତୁ ଯାହାକୁହ ଆଗ ଭଳିଆ ନାହିଁ ନାଇଁ କି?
ହୁଁ ହୁଁ ମାନେ ରଜ ପାଳନ ମାନେ ମୋର ଏତିକି ହେଲା ଏଥର। କିନ୍ତୁ ଆଗରୁ କେମିତି ନୂଆ ଡ୍ରେସ୍ ତିନି ଚାରି ହଳ ହଉଥିଲା ସବୁ ବର୍ଷ ପିନ୍ଧୁଥିଲେ ମାନେ ସବୁ ତିନି ଚାରି ଦିନ ଯାକ ତିନିହଳ ଡ୍ରେସ ନୂଆ ନୂଆ ପୁରା ପିନ୍ଧୁଥିବ ଅଳତା ତା ଟିକିଲି ଫିକିଲି ସବୁ ଲଗେଇକି ମେହେନ୍ଦି ଫେହେନ୍ଦି ଲଗେଇକି ଅ ଗୋଟେ ଜାଗାରେ ଦୋଳି ଫୋଳି ହଉଥିଲା ସମସ୍ତେ ମିଶିକି ଗାଁ ଝିଅମାନେ ସମସ୍ତେ ମିଶିକି ଯାଇକି ଖେଳା ଖେଳି କରୁଥିଲେ।
ହଁ।
କିନ୍ତୁ ଏବେ କଣ ନାହିଁ ଆଉ ପୁଣି ଏଠି ଟାଉନ ରେ ଅଛୁ ଯେ ଅ-ଅ-ଉ ଦୋଳି ଫୋଳି ବି କେହି କରୁନାହାନ୍ତି ଯାଇକି ଯାହା ପାର୍କ ରେ ଟିକେନାଙ୍କୁ ଟିକେ ବୁଲିକି ଖେଳି ଦେଇକି ଦୋଳି ଟିକେ ଝୁଲି ଦେଇକି ଆସିଲେ ସରିଲା।
ହଁ କାହା ଘରକୁ ବି ଯିବାରି ନାହିଁ-ହିଁ
ହଁ ଟାଉନ୍ ରେ ବି କାହା ଘରକୁ ଯିବେ ଆପଣ ଗାଁ ରେ ସିନା କିଏ ଡାକୁଚି କି କଣ ସମ୍ପର୍କ ଥିବ। ଟାଉନ୍ ବି କିଏ କାହାକୁ ପଚାରିବେନି।
ହଁ ପିଠା ବି ତମକୁ ଆସେ ନା?
ହୁଁ ପିଠା ଆସେ।
କୋଉ ପିଠା ଆସେ?
ମତେ ଚକୁଳି, ବରା କାକେରା, ପୋଡ଼ପିଠା ବି ଆସେ।
ପୋଡ ପିଠା କଣ କେମିତି ଚୁଲିରେ କର ନା ଫେସରରେ?
ଚୁଲିରେ, ଚୁଲିରେ ଜାଣିଛି ପ୍ରେସର୍ ରେ ମାନେ ମୁଁ ଦେଖି ମୁଁ ପୋଡପିଠା ଆକ୍ଚୁଆଲି ଦେଖିଛି କିନ୍ତୁ କରିନି କେବେ।
ହଁ ଘରେ କୋଉଥିରେ କରନ୍ତି ପ୍ରେସର୍ ରେ ନା ଚୁଲିରେ?
ଚୁଲିରେ କରନ୍ତି ଏବେ ଏବେ ଏ ବର୍ଷ ତ ଆଉ କରିନଥିଲେ କିନ୍ତୁ ଆଗରୁ ସେଠି ଗାଁରେ ଥିଲାବେଳେ ଚୁଲିରେ କରନ୍ତି ନହେଲେ ବାହାରେ ଗୋଟେ ଚୁଲି ଥାଏ ସେଥିରେ କରନ୍ତି।
ନାଇଁ ମୁଁ ପ୍ରେସର୍ ରେ ଜାଣିଛି କିନ୍ତୁ ଚୁଲିରେ ପୋଡ ପିଠାଟା ଜାଣିନି। ପ୍ରେଶର୍ ରେ କେମତି କରନ୍ତି ନା? ହଁ ଯୋଉ ଚାଉଳ ସୁଧୁ ବଟାଟା କୁ ଚାଉଳ ଆଉ ଯୋଉ ବିରି ବଟା ଟାକୁ ତା ଦେହରେ ଗୁଜୁରାତି ଗୋଲ ମରିଚ, ଆଉ ତେଜପତ୍ର ଗୁଡ଼ ଭଲ୍ ସେ ଗୋଳେଇ ଦେବେ। ଗୋଳେଇ ଦେଇକି ପ୍ରେସର୍ ରେ କଣ କରିବେ ନା ତେଲ ବା ଘିଅ, ଘିଅ ତି କାହାକୁ ପସନ୍ଦ କି କାହାକୁ ଭଲ ଲାଗେନି ନା ଜଣେ ଜଣଙ୍କୁ ତ ପକେଇ ଭଲ୍ ଅଧିକ ଟିକେ ପକେଇବେ ଯେ ତାପରେ ସୋଦୁଅଟାକୁ ଦେବେ। ଯୋଉଁ ନଡିଆ ଯଦି ଦେଇପାରେ କି ନଡିଆ ଖାଉଛନ୍ତି କି ନଡିଆ ଖାଉନାହାନ୍ତି ଜଣେ ଜଣେ ନଡିଆ କା କାଟିକି ଦୋଉଛନ୍ତି, ଆଉ ଜଣେ ଜଣେ ନଡିଆ କାଟି ଦଉନାହାନ୍ତି ଯୋଉ ଭାଜିକି ଦଉଚନ୍ତି।
ହୁଁ।
ସେଇଟା ପକେଇ ଦେଇକି ତା ଉପରେ ଆଉ ଗୋଟେ ଲେୟାର ଦେବ ଦେଇ ଦେଇକି ଢାଙ୍କଣା ଦେଇଦବ ଧିମା ଆଞ୍ଚ ରେ ବସିବ, ଯେ ସିଟି ଟାକୁ କାଢିଦବେ ସିଟି ଟା ଲଗେଇବେନି।
ହୁଁ।
ନ ହେଲେ ସେ ଅଳ୍ପ ସମୟରେ ହେଇଯାଉଚି ପ୍ରେସର୍ ରେ ଖୁବ ଶୀଘ୍ର ହେଇଯାଉଚି, ଆଉ ତା ପରେ ନା ତାକୁ ବି ତଳ ଉପରେ ବି କରିବାକୁ କିଛି ପଡୁନି ସେ ଅଟୋମେଟିକ୍ ତଳ ବି ପୋଡି ଯାଉଚି। ଠିକ୍ ଠାକ୍ ପୁରା ପୋଡ ପିଠା ଭଳିଆ ଲାଗୁଚି ଯେମିତି ଚୁଲିରେ ନ ପୋଡିଲା ଭଳିଆ ବି ଲାଗୁଚି। ଭଲ୍ ଲାଗୁଚି, କେବେ ଟ୍ରାଏ କର ମାମା କୁ କହିକି।
ଚୁଲିରେ ଯୋଉଟା କରିବେ ସେଇଟା ଅଲଗା ଟେଷ୍ଟ୍ ଗୋଟେ। ଆଉ ଗୋଟେ ଶୁଣନ୍ତୁ ଆପଣ ଯୋଉ କହୁଚନ୍ତି ବିରି ପକେଇକି ଆଉ ପୋଡ ପିଠାରେ ଆମ ଆଡେ ତ କିନ୍ତୁ ବିରି ପକା କା ହୁଏନି।
ଚାଉଳ
ଖାଲି ଚାଉଳରେ କେମିତି କରନ୍ତି କହିବି ମାନେ ଆଗ ହ ଆ ସେ ଯୋଉ ଟିକେ ଘିଅ ପକେଇ ଦେଇକି ସେଥିରେ ତେଜପତ୍ର ପକେଇକି ହଁ ସେଟାରେ ଗରମ ହେଲା ପରେ ସେଥିରେ ପାଣି ପକେଇ ଦିଅନ୍ତି।
ହୁଁ।
ତାପରେ ସେଥିରେ ଚୁନା ପକାନ୍ତି ଯୋଉ ଚାଉଳ ଚୁନା ପକାନ୍ତି ନହେଲେ ଯଦି ଆପଣ ଗ୍ରାଇଣ୍ଡରରେ ପାଣିଆ ଚୁ ଚାଉଳ ଟାକୁ କରିଥିବେ ଗ୍ରାଇଡିଙ୍ଗ୍ ସେଇଟା ପକାଇଙ୍କ୍ ପକେଇକି ଘାଣ୍ଟନ୍ତି।
ଉଁ।
ସେଥିରେ ଗୁଡ଼ ପକାନ୍ତି ସେଠୁ।
ଅ ହ ଆଉ କ୍ଷୀର ପୋଡ ପିଠା ବି ହଉଚି ଯେମିତି ଆପଣ ବତେଇଲେ ନା ପାଣିରେ ସେ କ୍ଷୀରରେ ବି ସେଇଟା ହଉଚି ଉ ମାନେ ସେଇଟାକୁ କହୁଚନ୍ତି କ୍ଷୀର ପୋଡ ପିଠା।
ଉଁ ହୁଁ ସେଇଟା ଭଲ ଲାଗୁଥିବ ଆହୁରି ମୁଁ ତ ଖାଇନି କେବେ କିନ୍ତୁ କ୍ଷୀରରେ ହୁଏ ମାନେ ତ ଭଲ ଲାଗୁଥିବ।
ହଁ ମୁଁ ବି କ୍ଷୀରରେ ଗୋଟେ ଥର ଟ୍ରାଏ କରିଥିଲି କିନ୍ତୁ ସ୍ମୁଥ୍ ହେଇନଥିଲା। କିନ୍ତୁ ମୁଁ ଫାଷ୍ଟ ଟାଇମ୍ କଲି ସେଟା ବାଗ ଆସିଲାନି ଆଉ ଥରେ କରିବି ବୋଲି ଟାଇମ୍ ବି ହିଁ ହଉନି। ଏବେ ସ୍କୁଲ ପିଲା ଯାଉଚନ୍ତି ଇଏ ସମସ୍ତେ ଘରୁ ଖାଇ ପିଇକି ଯାଉଚନ୍ତି। ଏବେ ରୋଷେଇ ସରିଲା ମୁଁ ଆସିିକ ବସିଲି ଖାଇନି ବି ସୁଧା ପିଲା ଆସିବେ ସ୍କୁଲରୁୁ ସାନ ପଳେଇ ଆସିଲାଣି ବଡ ଛୁଆ ଏପର୍ଯ୍ୟନ୍ତ ଆସିନି। ସିଏ ଆସିଲେ ବଡ ଛୁଆ ମାନେ ଯାଙ୍କ ପୁଅ ସିଏ ଡିଏ ବି ରେ ପଢୁଚନ୍ତି ସିଏ ତାଙ୍କର ୟୁ ଷ୍ଟାଣ୍ଡାଡ୍ ୱାନ୍ ହେଲା ମୋ ଝିଅ ପ୍ଲେ ଯାଉଚି। ତାର ସାତଟା ପଇଁଚାଳିଶ ରୁ ଦଶଟା ପନ୍ଦର ହେଇଯାଉଚି। ଆଉ ପୁଅର ପୁଅ ତ ଯେହେତୁ ୱାନ କ୍ଳାସ୍ ଡେଭ ର ଟିକେ ପାଠ ବି ଅଧିକ। ସେ ଯାଉଚନ୍ତି ସାତଟାରୁ ଆସୁଚନ୍ତି ଦିଟା ହେଇଯିବ ଏଇନା ଆସିଲା ବେଳକୁ। ଛୁଆ ଶୀଘ୍ର ସାନ ଛୁଆ ଶୀଘ୍ର ପଳେଇ ଆସିଥିଲା ବୋଲିକି ଆଜି ଯାଇଚି ତା ଭାଇକି ଆଣିବାକୁ। ତା ମାମା ଗଲେ ଆଣିବାକୁ ନା ମୁଁ ସାଙ୍ଗେରେ ଯିବି ଯାଇଚି ସେ ସାଙ୍ଗେରେ ଆଣିବାକୁ। ଆସିଲେ ସବୁ ସାଙ୍ଗ ହେଇକି ଖାଇବୁ ଆଉ।
ଉଁ ହୁଁ ହଉ ରଖୁଚି ଧନ୍ୟବାଦ।
କଥାହେଇ ଭଲ ଲାଗିଲା ଧନ୍ୟବାଦ୍।
ଆଜ୍ଞା ଆଜ୍ଞା।